ପୁରୀ ଶୁଭସନ୍ଧ୍ୟା ଭାଇ ଶୁଭସନ୍ଧ୍ୟା। ଭଲ ଅଛନ୍ତି ଭାଇ? ଆଜ୍ଞା ଭାଇ ବହୁତ ଭଲ ଅଛି ବହୁତ ଭଲ ଅ ଆଉ ଆପ ଏବେ ଭାଇ ଟିକେ ଛାତ ଉପରେ ଭ୍ରମଣ କରୁଥିଲି।
କଣ ସନ୍ଧ୍ୟା ଭ୍ରମଣ?
ଆଜ୍ଞା ଭାଇ ଆପଣ?
ମୁଁ ବି ଭାଇ ଛାତ ଉପରେ ଥିଲି ବ୍ରହ୍ମଣ କୁହୁଥିଲୁ ପୁଣି ଇଚ୍ଛା ଲାଗିଲା ଚା ପିଇବା ପାଇଁ ପଳେଇ ଆସିଲି। ତାହେନେ ଆମ ଯୋଉ ପାଶୁ ଲୋକ ଆ ଚାଟେ ବନେଇବା ପାଇଁ କରୁଛି
ଆଜ୍ଞା ଆପଣ ଚା କହିବାର ମନେ ପଡିଲା ଏଇ ଯୋଉ ପାଗ ହେଇଛି ପାଗରେ ଚା ଟିକେ ପିଇଦେଲେ ବହୁତ ଖୁସି ଲାଗେ।
ହଁ।
ନଚେତେ ପାଗର ଆନନ୍ଦ ମିଳେ ନାହିଁ ଆପଣଙ୍କ ଆଡେ ପାଗ ପାଣିପାଗ କିପରି ରହିଛି?
ପାଣିପାଗ ତ ଭାଇ ଆମର ପଟେ ଆଜି ବହୁତ ଜାଗାରେ ବର୍ଷା ହେଇଛି ଆମର ବର୍ଷା ହେଇନି। ବର୍ଷା ନହେଲେ ବି ବଢିଆ ଲାଗୁଛି। ଆପଣଙ୍କର କଣ ଭାଇ ଶବ୍ଦ ଶୁବୁଛି? ଆପଣଙ୍କର ବହୁତ ଶବ୍ଦା ହଛି କଣ ଗୋଟେ?
କେବେ ଭାଇ?
ହଁ ଭାଇ ଏବେ ଆସୁନି ଭାଇ ହଁ।
ହଁ ଏବେ ଠିକ ହେଲା।
ହଁ ହଁ ଏବେ ଠିକ୍ ଅଛି।
ଆଜ୍ଞା ଭାଇ।
ମୁଁ ଆପଣ ଚାଲୁଛି ଚାଲାର ସ ନା କଣ ରାସ୍
ହଁ ଭାଇ ୟାର ଟିକେ ମାନେ ନେଟ ୱର୍କ ଟିକେ ରହୁଛି ତ ପ୍ରୋବ୍ଲେମ।
ହଁ ହଁ ହଁ ହଁ ସେଟା ଭାଇ ସବୁ ଜାଗା ଟିକେ ଅସୁବିଧା ରୁହେ ସବୁ ଜାଗାରେ ଆଉ ଅଲ ସବୁ ସମୟରେ। ସମ୍ଭବ ନୁହେଁ ସେ ସବୁ ଜାଗା ସବୁ ସମୟରେ ଭଲ ରହିବ।
ଆଜ୍ଞା ଆଜ୍ଞା।
ପ ସେପଟ ରୁହେ ଆମ ପଟେ ବି ରୁହେ ସବୁ ବେଳେ ଭଲ ଅଛି ବୋଲି ମନ ଲାଗୁଛି।
ଆଜ୍ଞା ଭାଇ।
ଆଉ ଭାଇ କଣ ଭାଇ କଣ ଆପଣ ଖାଇବା ପିଇବା କଣ କୁ ମଧ୍ୟାହ୍ନ ଭଜନ କଣ କଲେ ଆପଣ?
କଣ କହିଲେ ଶୁଭିଲାଣି ଠିକ୍ ସେ କଣ କହିଲେ?
ମଧ୍ୟାହ୍ନ ଭୋଜାନ କଣ କଲେ କହୁଛି ଆ
ମଧ୍ୟାହ୍ନ ଭୋଜନ କହିବାକୁ ଗଲେ ଭାତ ଡାଲି ଆଉ କିଛି ପରିବାର ବେସର ତ ତରକାରୀ ଆଉ ଭଜା ଟିକେ କରାହେଇଥିଲା ଘରେ ଭେଣ୍ଡି ଭଜା।
ଆଉ କଣ
ହଁ ଭାଇ।
ଆମିଷ ଆମିଷ
ନାଇଁ ଭାଇ ଆଜି ତ ଆମିଷ ଆମର କରାହେଇ ନଥିଲା ଆମିଷ ପ୍ରେମୀ ଅଟେ ମୁଁ ସତ କିନ୍ତୁ ଆଜି
ହଁ ହଁ ହଁ ଆଜି ଆମିଷ
ଆଜ୍ଞା ଆଜ୍ଞା ଆପଣଙ୍କ ହେଇଥିଲା ଆଜି କଣ କଣ?
ହଁ। ଆମର ବି ଭାଇ ଭାତ ଡାଲି ଆଉ ଚିକେନ ହେଇଥିଲାୁ ପଡା ମାଂସ ଖପାର ପାର ନା
ଆଜ୍ଞା ଆଜ୍ଞା ଭାଇ ନିଶ୍ଚୟ ବହୁତ ଭଲରେ ଆପଣ ଖାଇଛନ୍ତି ଆପଣ ଗୋଟେ ଦ୍ୱନ୍ଦ୍ୱ ରହଗଲା ଆପଣ ଆମକୁ ଆଉ ଡାକିଲେନି ଆମେ ଟିକେ ଖାଇବାକୁ ଯାଇ
ହଁ ଭାଇ ମାନେ କମ୍ ପରିବାର ମିଳିଥିଲା ବା ବୁଲିଗଲି।
ଆଜ୍ଞା ଆଜ୍ଞା ହଉ ଭାଇ ନିଶ୍ଚୟ ଆରଥର ଯେବେବି କରିବେ କିଛି ନା କିଛି
ହଁ ସେ ଆପଣଙ୍କ ବିଷ ଆଣଙ୍କ ମଧ୍ୟ ରେ ମନେ ପକେଇବେ। ହୁଁ କଣ ହଉଛି କି ଭାଇ ମୁଁ ଗୋଟେ ଚିକେନ ଫିକେନ୍ ଖ ଗ ଘ ଗଭି ହେଲା ତ ସକାଳେ ଖାଇଦେଲି ଫିର୍ ବି ମୋ ମନକୁ ଶାନ୍ତି ଲାଗିଲାନି ହେଲା କହୁଛି ମୋ ମନକୁ ଶାନ୍ତି ଲାଗିନି ଯେତେବେଳେ ତ ବାହାରୁ ଖାଇବା ଆଣେ ମାନେ ମାଗୋ ମାନେ ଆଣିକି ଦିଅନ୍ତି ରାତିରେ ରୁଟି ଦିଅନ୍ତି କଣ ଦିଅନ୍ତି ତ ଏବେ ରୁଟି ନେଇ ନେଉଥାନ୍ତି ମୋତେ ଭଲ ଲାଗିଲାନି ଖାଇବାକୁ ଇ୍ଛା ଲାଗିଲ ଫୋନ କରି ତାଙ୍କୁ ମନା କରବ କି ରାତିରେ ଖାଇବା ଦେବେନି। ଉ ମୁଁ ଭାବୁଛି ଯାଇକି କିଛି ଆମିଷ ଖାଦ୍ୟ କେମିତି ଚିକେନ।
ତାହେଲେ ଆପଣ ବାହାରୁ ମଗେଇକିରି ଅଧିକ ଜିନିଷ ଖାଆନ୍ତି।
ହଁ ନାଇଁ ମୁଁ ତ ରୋସ ସେଇ କରେନୀ ଭାଈ ମୁଁ କାର୍ଯ୍ୟରେ ଯାଏ ତ ମୋ ପାଇଁ ସେଥିପାଇଁ କହୁଥିବି କି ତମେ କଣ କହିପାରିବା ଆମେ ଖାଇବା ଯୋଉ ଆଣିକି ଦିଅନ୍ତି ରୋଷେଇ କରିକି ଆଣି ଦିଅନ୍ତି ଘର ଘର ମେ ବାହାରଟେ ଓଡିଆ କଣ କହିପାରିବା ମାନେ କିଛି ଭଳିଆ ଭଳିଆ ରୋଷେଇ କରିକି ସେମାନେ ସେ ହୋଟେଲ ଭଳିଆ କରିକି ଦିଅନ୍ତି ଆଣିକି।
ନିଶ୍ଚୟ ନିଶ୍ଚୟ ବହୁତ ଭଲ କଥା ଆପଣ ରୋଷେଇ ଜାଣିଛନ୍ତି ତାହଲେ।
ହଁ ରୋଷେଇ ଜାଣିଛି ବଟ କିଛି ସମୟ ହଉନି ଭାଇ।
ହଁ ଭାଇ ସେଇ ସମୟ ସମୟର ଦ୍ଵନ୍ଦରେ ତ ମଣିଷ ବଞ୍ଚି ରହିଛି ସୁଖ ଦୁଃଖ ପାଖରେ ଲାଗି ରହିଛି ଏମିତି
କେତେବେଳେ କେତେବେଳେ କାର୍ଯ୍ୟ କ୍ଷେତ୍ରରେ କାମ ଥିବ କେତେବେଳେ କାର୍ଯ୍ୟ କ୍ଷେତ୍ର ରେ କାମ ରହୁଛି କେତେବେଳେ ଅନ୍ୟ କିଛି କାମ ରହିଯାଉଛି। ସେଥିପାଇଁ ସମୟ ହେଇପାରୁନି। ଆପଣ ଆତ୍ମ ଅର୍ପଣ କରନ୍ତି ପାଇଁ ଆପଣ କର୍ମ କଣ କରଛନ୍ତି? ହଁ
ଯୁକ୍ତ ତିନି ଏଥର ଏଇ ବର୍ଷ ସମାପ୍ତ ହୋଇଛି ମୋର।
ବଢିଆ କଥା ଭାଇ ବଢିଆ କଥା ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ସେଥିପାଇଁ।
ଆପଣଙ୍କ ଭାଇ କଣ କରୁଛନ୍ତି?
ମୋର ଭାଇ କହିବା କୁ ପ୍ଲସ୍ ଥ୍ରୀ କହିପାରିବା ଆମେ କଣ ଯୁତିନି କହିପାରିବା ବହୁତ ଆଗରୁ ସରିଯାଇଛି। ଆଉ ମୁଁ ଯୋଉ କଣ କହିଲି ଆମର ସ୍ଵାସ୍ଥ୍ୟ ବିଭାଗ ଉପରେ ଟିକେ ପଢ଼ାପଢ଼ି କରୁି ସେ ଉପରେ ମୁଁ ଚାକିରି କରୁଛିି ଏବେ।
ଆଜ୍ଞା ପାଇଁ ବହୁତ ଭଲ କଥା ଭାଇ ଆପଣ ଚାକିରି ପାଇ ଯାଇଛନ୍ତି ସେଟା ବହୁତ ଖୁସି ଲାଗିଲା ଆପଣଙ୍କ କଥା ଶୁଣେ ମୋତେ।
ହଁ
ସ୍ୱାସ୍ଥ୍ୟ ବିଭାଗରେ ଆପଣ ଚାକିରି ପାଇଛନ୍ତି ନିଶ୍ଚୟ। କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ହେଲେ ଆପଣଙ୍କୁ ନିଶ୍ଚୟ ମୁଁ ଆ ପଚାରିବି ନିଜର କୌଣସି କାର୍ଯ୍ୟରେ। ଆପଣ ସାହାଯ୍ୟ କରିବେ ଏଇଟା ମୋର ଆଶା ରହିଛି।
ହଁ ନିଶ୍ଚିତ ଆପଣ ପୋଲିସ ଡ୍ରେସ ପିନ୍ଧିକି ଅମକୁ ସାହାଯ୍ୟ କରିବେ। କିଛି ବି ଆପଣଙ୍କ ଦେହରେ ଦୁର୍ବଳ ହେଲେ କଣ ହେଲେ ଆମେ ଆମେ ଆମ ହାତରେ ଯାହାଥିବ
ଆଜ୍ଞା ନିଶ୍ଚୟ ଭ ନିଶ୍ଚୟ ନିଶ୍ଚୟ ଆଉ ଭାଇ ଏବେ କାଲି ତ ଦେଖୁଛନ୍ତି ପ୍ରଦୂଷଣ କିପରି ଭାବରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ ସେ ବାୟୁ ପ୍ରଦୂଷଣ ହଉ ହଉ କିମ୍ବା ମୂତ୍ତିକା ପ୍ରଦୂଷଣ ହଉ କିମ୍ବା ଜଳ ପ୍ରଦୂଷଣ ହଉ ଜଳ ପ୍ରଦୂଷଣକୁ ରୋକିବା ପାଇଁ ଅପ୍ ଆପଣ ତ ବହୁତ ପଦକ୍ଷେପ ନେଇଥିବେ ମୁଁ ଭାବୁଛି କାହିଁକି ନା
ଆଜ୍ଞା ଦେଖନ୍ତୁ ଜଳ ଜଳ ପ୍ରଦୂଷଣ ଜଳ ପ୍ରଦୂଷଣର ବହୁତ କାରଣ ଅଛି କଣ ଅଛି ବହୁତ ପ୍ରକାର କାରଣ ଅଛି। କି ଆପଣ ଯେ କଳକାରଖାନା ହେଇପାରେ ଆମର ଦୈନନ୍ଦିନ ଜୀବନରେ ଯୋଉ ଯାହା କରୁଛୁ ପ୍ରଥମେ ଆମେ ଜଳକୁ ସୁରକ୍ଷିତ ରଖିବା ପାଇଁ ପ୍ ରଖିବା ପାଇଁ କଲ୍ ର କଣ ଅଛି ଯ କଳ କାରଖାନା ଏଇଗୁଡା ନଦକି ଆମେ ପ୍ରଥମେ ନିଜ ମାନେ କଣ ନିଜ କ୍ଷେତ୍ର ସି ସୁଧାର କରିବା।
ଆଜ୍ଞା ଭାଇ ନିଶ୍ଚୟ ଭାବେ ନିଜର ଯଦି ସଚେତନ ହୋଇକିରି ନିଜର ସମସ୍ତ ତ କାର୍ଯ୍ୟ କରିବା ଜଳର ଅପଚୟ କରିବା ନାହିଁ ଏବଂ ହ କଳକାରଖାନାର କମ ବ୍ୟବହାର କରିବା
ହଁ ନାଇଁ ନାଇଁ ମୁଁ ଆପଣ ଆପଣ ଠିକ କହିଲେ ମୁଁ କହୁଛି ଦେଖ ସ ନିଜସ୍ଵ ପ୍ରଥମେ କହିବା କଥାିତି ନିଜସ୍ଵ ଆମେ କହିପାରିବା ଦେଖନ୍ତୁ ଏବେ ଆବେ ଆପଣ ଯଦି ଯାଇଥିବେ ମାନେ ପୁ ପୂଜା ପାଠ କରିଥିବେ ଯାହା ପୂଜା କରନ୍ତି କଣ ହୁଏ ପୂଜା କରି ସାରିଲା ପରେ ଆମେ କଣ କରୁ ସେଇଟା ଯୋଉ ଆମେ ମନ୍ଦିର ଯାଇଥିବୁ ମନ୍ଦିର ବାସିଲେ ଯେଉ ଫୁଲ ବେଲପତ୍ର
ହଁ ଆଜ୍ଞା ଆଜ୍ଞା ଯ୍ୟୋତି ସବୁ ଆମର ଅ ଅଳିଆ ଯେତିକି ରହିଯାଏ
ଅ ଅଳିଆ କହିପାର ଯାହା ହଁ ଯାହା ବଳକା ରହିଛି ଆମେ କଣ କହୁ ନେଇକି ଆମେ ନଦୀରେ ଏମିତି ବାୱାତା ପକେଇ ଦଉ ବିସର୍ଜନ କରିଦଉ ସେଟା ଆମେ ଭାବୁକି ଆମେ ନାହିଁ ଏ ଯଦି ବାହାରେ ପକେଇଲେ ଆମକୁ ପାପ ଲାଗିବ ଆଖେ ଦେବା ଏଇ ଏଇଭଳିଆ ମନୋଭାବ ରହା ଆଉ ସେଇଟା ପଥର ଆ
ନିଶ୍ଚୟ ସେଇ ମନୋଭାବ ଦ୍ଵାରା ହିଁ ପ୍ରଦୂଷଣର ପରିମାଣ ଧୀରେ ଧୀରେ ବଢିବାରେ ଲାଗିଛି ଜଳର ଅ ଜଳର ନିମ୍ନଗତି ହେବ ଲାଗି ଚି ଭୂତଳ ଜଳର ସମସ୍ୟା ମଧ୍ୟ ଦେଖାଗଲାଣି ଠିକ ଟାଇମରେ ଠିକ ସମୟରେ ବର୍ଷା ମଧ୍ୟ ହଉନି
ହଁ ବା ଦେଖନ୍ତୁ ଆମେ ସବୁ କିଛି କରିପାରିବାାନ ନିଜ ମାନେ ନିଜେ ଚାହିଁଲେ ଆମେ କଣ କରିପାରିବା ଆମେ ଯଦି ମୁଁ ଏବେ ଯାଏ ମୁଁ ଏବେ ଯିବିଣିବ ବୁଝିଲେ ପାରୁଛନ୍ତି ଭାଇ
ଆଜ୍ଞା ଭାଇ ଆଜ୍ଞା ଶୁବିବ ଏଥର
ମୁଁ ମୁଁ ମନ୍ଦିର ପଳେଇଲେ ତ ମନ୍ଦିର ପଳେଇଲେ କଣ କରେ କି ମନ୍ଦିରରୁ ଆସିବି ଯୋଉ ବ ବଳକାର ର ହିଁଯାଇଥିବ ଯୋଉ ଯାହାବି ଆମେ ଫୁଳ ଫୁଳ କହିପାରିବା ବେଲ ପତ୍ର ଯାହାବି ସେଇଟା ମୁଁ ସମସ୍ତେ କହନ୍ତି ନାଇଁ ଏଇଟା ମନ୍ଦିରରେ ମାନେ ନଦୀରେ ଏକ ବିର୍ଜ ମୁଁ କରେନି ମୋ ଭଗବାନ ଯଦିପାପ ଲାଗିଲେ ଆଗକୁଛି ମୁଁ ମୁଁ ମାନେ ଜଳ ପ୍ରଦୂଷଣ କରିବି ସେଇ ମାମଲି
ନିଶ୍ଚୟ ନିଶ୍ଚୟ ଆପଣ ଆପଣ ପ୍ରଦୂଷଣ ପ୍ରତି ଏତିକି ସଚେତନ ଅ କନ୍ଦିଥା ଜାଣିବୁ
ହଁ ଆମେ ଛୋଟିଆ ଛୋଟିଆ ପଦକ୍ଷେପ ନେଇ ପାରିବା ଛୋଟି ଛୋଟି ପଦକ୍ଷେପ ହିଁ ମାନେ କୁହନ୍ତି ନାଇ ଉପାଣି ବୁନ୍ଦା ବୁଧାରେ ହିଁ ସମୁଦ୍ର କ ହେଇଥାଏ
ଆଜ୍ଞା ଆଜ୍ଞା ସେଇପରି ଭାବରେ ପ୍ଲାଷ୍ଟିକ ର ବ୍ୟବହାର ମଧ୍ୟ ଯଦି ଆମେ କମେଇବା ତାହେଲେ ମଧ୍ୟ ଜଳର ପ୍ରଦୂଷଣ ହେବନି ମୂର୍ତ୍ତିକା ପ୍ରଦୂଷଣ ମଧ୍ୟ ହେବନି ଯଦି ଆମେ ଯେପରି ଭାବରେ ପ୍ଲାଷ୍ଟିକ ଜାଳିବା ଦ୍ଵାରା ଆମର ପ୍ରଦୂଷଣ ହେଇଯାଉଛି ବାୟୁ ପ୍ରଦୂଷଣ ହଉ କିମ୍ୱା, ସେଟା ମିଶି। ପାରୁନି ମାଟିରେ ମାଟ ମୁ। ମୂର୍ତ୍ତିକା ପ୍ରଦୂଷଣ ହଉ ସେଇ ପ୍ରଦୂଷଣ ଗୁଡିକୁ ରୋକିବା ପାଇଁ ମଧ୍ୟ ଆମେ ସଚେତନ ହେବା ଆବଶ୍ୟକ। ଏବଂ ସରକାରଙ୍କ ସବୁ ଯାକ କାର୍ଯ୍ୟ ଗୁଡିକୁ ଠିକ ଭାବରେ ଅ ସୁଚାରୁ ରୂପେ କାର୍ଯ୍ୟ କରିବା ଆବଶ୍ୟକ କ ନଚେତ ସ ସରକାରଙ୍କ କାର୍ଯ୍ୟକ୍ରମ କେବଳ ପାଠ ପୁସ୍ତକର ହିଁ ରହିଯିବ ଏବଂ ବୋର୍ଡରରେ ମଧ୍ୟ ରହିଯିବ ତା ଠିକ ଭାବରେ ଆମେ ସମ୍ପାଦନ କରିପାରିବା ନାହିଁ। ତ ବହୁତ ଖୁସି ଲାଗୁଛି ଆପଣ ଏକ ସଚେତନ ନାଗରିକ ଭାବରେ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି।
ଆପଣଙ୍କୁ କହିବାକୁ ମୁଁ ହଉଚି ଆପଣ ବି ଜମା ଆପଣ ମୁଁ ଆମେ ଏଠି ଚାହିଁଲେ ଧୀରେ ଧୀରେ ଧୀରେ ଧୀରେ ଆପଣ ସମସ୍ତେ ଭୁଁଜିବେ ସମସ୍ତେ। ଆମ ଦେହ ସ୍ଵଚ୍ଛ ରହିବ। ମୃତ୍ତିକା କ୍ଷୟ ହବନି। ପ୍ରଦୂଷଣ ହବନି। ବାୟୁ ପ୍ରଦୂଷଣ ଆମେ ରୋକି ପାରିବା। ଆମେ ଆମେ କରିପାରିବା ସବୁ। ଆମେ ଭ-ଉଁ, ଦେଶର ଭବିଷ୍ୟତ। ଆମ ଆମ ଉପରେ ରହିଲା ସେ ମାନସିକତା ନେଇକି ରଖିପାରନ୍ତି। ହଁ ଆଉ ଆମେ ଆମେ ଯଦି କହିବା ଆମେ ଆମେ କହିବା ଆମର କଣ ଯାଉଛି ଆମେ ଗାଁ ଆମ ଗାଁ ଆମେ କଣ ହଁ ଜଣେ ହିଁ ହି
ନିଶ୍ଚୟ ନିଶ୍ଚୟ ଆମେ ଯଦି ଏବେ ଭବିଷ୍ୟତ ପାଇଁ ସୁରକ୍ଷା କରିଯିବା ତେବେ ଯାଇକିରି ଭବିଷ୍ୟ ଷ୍ୟତ ନାଗରିକ ମଧ୍ୟ ସୁପରି ସୁପରିଭାବରେ ନିଜର ସମସ୍ତ କାର୍ଯ୍ୟ କରିପାରିବେ। ନଚେତ ତେ ଏବେ ତ ଦେଖୁଛନ୍ତି ଅ, ବୃକ୍ଷରୋପଣ ନ କରିବା ଦ୍ଵାରା ଅନେକ ପ୍ର କାର ସମସ୍ୟା ଦେଖାାଯାଉଚି। ଗରମ ର ପରିମାଣ ଅଧିକ ପରିମାଣ ବଢ଼ିବାରେ ଲାଗିଚି। ତାପମାତ୍ରା ବଢିବାରେ ଲାଗିଚି ଯାହା ଫଳରେ ସେଥିପାଇଁ ଆମ ପ୍ରଦୂଷଣକୁ କମେଇ ବୃକ୍ଷରୋପଣ କରିବାର ଅଧିକ ଦାୟିତ୍ୱ ମାନ ହେବା ଆବଶ୍ୟକ। ଜୁଲାଇ ମାସରେ ଏବେ ବୃକ୍ଷରୋପଣ ର ସପ୍ତାହ ମଧ୍ୟ ଆସୁଛିି। ତ ଆମେ ବୃକ୍ଷରୋପଣ ନିଶ୍ଚୟ କରିବା। ଆପଣ ମଧ୍ୟ ନିଶ୍ଚୟ
ହଁ ହଁ ଭାଇ ବେଶି ବେଶି ବେଶିକା କରିବା ଯେ ଆମେ ଆମର ମା-ଆମର ଯୋଉ ପରିବେଶକୁ ବଞ୍ଚେଇବା ପାଇଁ କିଛି ବି ଚ- କରିବାକୁ ଚେଷ୍ଟା କରିବା। ଆମର ପରିବେଶ ହଁ ଆମ ମା କରିପାରିବ ଆମ ସାଙ୍ଗରେ ସେହି ଆମ ଭରଣ ପୋଷଣ କରୁଛି।
ଆଜ୍ଞା ଭାଇ ଏଇପରି ଭାବରେ ଯଦି ଆମେ ବୃକ୍ଷରୋପଣ କରିବା। କିମ୍ବା ପ୍ରଦୂଷଣକୁ କମେଇବାକୁ ଚେଷ୍ଟା କରିବା। ତ ଆମେ ଭବିଷ୍ୟତ ନାଗରିକ ପାଇଁ କିଛି ନା କିଛି ସୁରକ୍ଷିତ ରଖିପାରିବା। ପେଟ୍ରୋଲ୍ ଏବଂ ଆ, ଡିଜେଲ ର ମଧ୍ୟ ସୁରକ୍ଷା କରିବା ସଞ୍ଚୟ କରିବା ଆବଶ୍ୟକ ନଚେତ ପରବର୍ତ୍ତୀ ପିଢ଼ି ତାହାକୁ ଠିକ୍ ଭାବରେ ଏକା ସୁଚାରୁ ରୂପେ ସମ୍ପାଦନ କରିପାରିବେନି। ପ୍ରୟୋଗ କରିପାରିବେନି। ସେମାନେ କେବଳ କେବଳ ମ୍ୟୁଜିୟମ ମାନଙ୍କରେ ସଂଗ୍ରହାଳୟ ମାଧ୍ୟମରେ ତାହା ଜାଣିପାରିବେ ତ ନା ପୂର୍ବ ଯୁଗରେ ହଁ ହଁ ଏପରି ଭାବରେ ପେଟ୍ରୋଲ୍ ଥିଲା। ଏପରି ଭାବେ ଡିଜେଲ୍
ହଁ ହଁ ବଢିଆ ବଢିଆ କଥାଟେ କହିଲେ ଯାହା। ଆମେ ଯଦି ଏବେ ସଞ୍ଚୟ ନ କରିବା ସେମିତି ବହୁତୁ ନେଇ ଯିବା।
ନିଶ୍ଚୟ ଭାଇ ନିଶ୍ଚୟ ଏବଂ ପ୍ଲାଷ୍ଟିକ୍ ର ବ୍ୟବହାର କମେଇବା ପାଇଁ ବହୁତୁ ପଦକ୍ଷେପ ନବା ଆବଷ୍ ସେ କ-ପଲିଥିନ ର ବ୍ୟବହାର କମେଇବା ନଚେତେ ଆମେ ଯେତେ ସୁରକ୍ଷିତ ଯେତେ ସଚେତନ ହେଲେ ମଧ୍ୟ ତାହା ଠିକ ଭାବରେ ରହିପାରିବ ନାହିଁ। ତ ଭବିଷ୍ୟତ ଯଦି ସୁରକ୍ଷା ନ ରହିବ ତେ ଆମେ ଆମର କାର୍ଯ୍ୟ କରିକି କି ଲାଭ।
ସୁରକ୍ଷା କଲେ କଣ ହବ ପଇସା ଆମର ବ
ହାଲୋ।
କଣ ଖାଇଚ? ବର୍ତ୍ତମାନ ଏ ଗଛଟା ବଢିଆ କଥା କହିଥିଲୁ। ତ ସେ ବର୍ତ୍ତମାନ ସହିତ
ଆଜ୍ଞା ଭାଇ ବ-ବର୍ତ୍ତମାନ ସହିତ ଭବିଷ୍ୟତକୁୁ ମଧ୍ୟ ଦେଖିବା ଆବଶ୍ୟକ। ନ ଠିକ୍ ଭାବରେ ସମ୍ପାଦନ ହୋଇପାରିବ ନାହିଁ।
ହୁଁ।
ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା ଭାଇ ମୋତେ।
ହଁ ମୋତେ ବହୁତ ବଢିଆ ଲାଗିଲା। ମୋତେ ବି ଆପଣ ବହୁତ
ନିଶ୍ଚୟ ଭାଇ ଆପଣ ଯେପରି କହିଲେ ପରବର୍ତ୍ତୀ ସମୟରେ ଯଦି କୌଣସି ପ୍ରକାର ରଷ ଷେଇ କରନ୍ତୁେ ଏବଂ ମୋତେ ଡାକିବେ ମୁଁ ବହୁତ ଖୁସି ହେବି ମଧ୍ୟ ମୁଁ ଆପଣ ଯେବେ
ହଁ ଆପଣଙ୍କୁ ଭଲ ଲାଗିଲା ଆପଣ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା ଯେ
ଆଜ୍ଞା ଭାଇ ସୁବିଧା ନାହିଁ
ସୁବିଧା ନାହିଁ